ହାଲୋ ଶୁଭୁଚି?
ସୁୁବୁଚି ଜଏଗୁରୁ।
ଯଏ ଗୁରୁ ଯୟଗୁରୁ ଆଉ କଣ କରୁଛନ୍ତି।
ଏଇ ସନ୍ଧ୍ୟାବେଳେ ବୁଲୁଥିଲି ଟିକେ ମାର୍କେଟ ରେ ଆଉ।
ବାହାରେ।
ମାର୍କେଟରେ ବୁଲୁଥିଲି ଟିକେ।
ଓ ହୋ। ଆଉ ସନ୍ଧ୍ୟା ବଳେ କଣ ଖାଇବା ପିବା କରିଛନ୍ତି?
ଖାଇଲେ ମୁଁ ସାତଟା ସନ୍ଧ୍ୟା ହେଇନି ଯାହା ହେଲେ ଖାଇବି ଆଉ। ଯାଉଚି ଦୋକାନରୁୁ କଣ ଟିକେ ଆଣିବି ତାପରେ ଦେଖିଆ ଖାଇବି।
ଆଉ ଖରାବେଳେ ରୋଷେଇ କଣ ହେଇଥିଲା?
ଖରା ବେଳେ ଆମର ତ ଜଏଗୁରୁ ଵାଲା ଆମର ତ ସାଧା ରୋଷେଇ ଆଉ। ଆଉ ମିସେସ୍ ଟିକେ ବାଇଗଣ ଫାଇଗଣ ଟିକେ ପୋଡ଼ିଥିଲେ। ଆଉ ଚଟଣି କରିକି ଖାଇଥିଲୁ ଡାଲି କରିଥିଲୁ ଭଜା ଟିକେ ହେଇଥିଲା। ଏଭଳି ଜିନିଷ ଆଉ।
ଆଉ ଆମ୍ବ।
ନାଇଁ ଆମ୍ବ ଆମର ଅ ଆଣିଥିଲୁ ବାଡିରୁ ଯେ ଆମେ ଗୋଟେ ଗୋଟେ ଆମ୍ବ ଖାଇଥିଲୁ ଆମ୍ବ ଏବେ ସରି ଆସିଲାଣି। ଆଉ ତ ନାହିଁ ଏବେ ଆଉ।
ନାଇ ଏବେ ମିଳୁଛି ନା ଆମ୍ବ ସମସ୍ତଙ୍କର ଖାଇବାରେ ଯେମ ଡେଲ ଟିକି ଖୋଜା ହେଉଚି।
ଏ ମାର୍କେଟ ରେ ଏବେ ଶସ୍ତା ହେଇଗଲାଣି ଆମ୍ବ କୋଡିଏ ଟଙ୍କା ନେଖା ଆମ୍ବ ଆସ ହେଇଗଲାଣି।
ଏବେ ଯାହା ଖିଆ ହେବ ଆଉ ବର୍ଷା ପଡ଼ିଲେ ତ ଆଉ ଖିଆ ହେବନି ପୋକ ହେଇଯିବ ନା।
ହଁ। ହ ବର୍ଷା ରୁ ମନେ ପଇଲା ବର୍ଷା ସିଆଡ଼େ ହେଇଚି?
ବର୍ଷା ସବୁଆଡେ ହେଇଚି। ଆମ ଆମ ପଟେ ବି ବର୍ଷା ହେଇଚି।
ହୁଁ।
ବର୍ଷା ହେଇଗଲା ଟିକେ ଭଲ ଲାଗିବ କାରଣ ଦି ଚାରି ଦିନ ହେଲାଣି ବହୁତ ଗ ରମ ହେଉଛି ଆଉ ବର୍ଷା ହେଉନଥିଲା କିନ୍ତୁ ଖରା ବି ହେଉନଥିଲା। ଗରମ ହୋଉଥୁଲା।
ହ ବହୁତ ଗୁଳି ଗୁଳି ପଡ଼ୁଥିଲା ନା ଏବେ ରଜ ଗଲାଣି କେତେ ଦିନ ହେଲାଣି? ସେ ଦୋ ମାସ ପଡିଛି ବୋଲିକି ରଥଯାତ୍ରା ହେଇନି ନହେଲେ ଏପର୍ଯ୍ୟନ୍ତ ରଥଯାତ୍ରା ହେଇ ସାରନ୍ତାଣି।
ହଁ ମଝିରେ ଦୋମାସ ପଡ଼ିଯାଇଥିଲା ନା
ଗରମ ପ୍ରବଳ ହଉଚି।
ଗରମ ଆହୁରି ହେବ ଆଉ ଆହୁରି ଆଠ ଦିନ କି ପନ୍ଦର ଦିନ ଖଣ୍ଡେ ହେବ ତାପରେ କଣ ବର୍ଷା ଆସିଯିବ ଆଉ।
ଆଉ ଆପଣଙ୍କର କଣ କ ଖାଇବା ପିଇବା?
ଆମର କଣ ଆମର ବି ସେଇ ସାଧା ହେଇଥିଲା ଆଉ। ଭାତ ପଖାଳ ହେଇଥିଲା ଆଉ ଭଜା ଭଜି ଆମ୍ବ ଶାଗ ଭଜା ଆଉ ବଡିଚୁରା ଟିକେ ଆଉ ଘରେ ସବୁ ଖାଇଥିଲେ ଏ ଯେଉଁ ଆମର ସେମାନେ ସବୁ ଖାଆନ୍ତି ଆଇଁଷ ଖାଆନ୍ତି ମୁଁ ଟିକେ ଖାଏନି ଆଉ।
ଅ ହଁ।
ମୁଁ ଖାଏନି ମୋର ସବୁ ସାଧା ଉପରେ ହେଇଥିଲା।
ଜୟଗୁୁରବାଲା।
ହଁ।
ଓହୋ।
ଖାଏନି କିନ୍ତୁ କରିକି ଦିଏ ଆଉ ଘରେ ଅଛୁ।
ମାନେ ମନ ହୁଏନି ଖାଇଆକୁ
ନାଇଁ ଏମତି ତ ଛାଡି ଦେଇଛି ଆଉ ଇଛା ହେଇନି ଆଉ।
ଓହୋ ଆଗରୁ ଖାଉଥିଲେ?
ହଁ ଆଗୁରୁ ଖାଉଥିଲି ଏ ଆଗୁରୁ ଦିଟା ବାର ଜମା ଖିଆ ହଉଥିଲା ଆଉ ସେମିତିରେ ତ ଆର ସବୁଦିନ ଖାଲି ସାଧା ହୁଏ।
ଓଡ଼ିଆ ଘର ବୋଲି ନା କଣ?
ଆଁ
ଓଡିଆ ଘର ବୋଲି ସାଧା ହୁଏ ନା କଣ?
ହଁ ଓଡିଆ ଘର ବୋଲି କଣ ଏମିତିରେ ସୋମବାର, ମଙ୍ଗଳବାର, ଗୁରୁବାର ଶୁକ୍ରବାର ଶନିବାର ଏମିତିରେ ତ ପୁଅ ପିଲାମାନେ ବି ଖାଆନ୍ତିନି। ଆଉ ସ୍ତ୍ରୀ ଲୋକ କଣ ଖାଇପାରିବେ? ଏମି ସମସ୍ତିଙ୍କ ପାଇଁ ସାଧା ହୁଏ ଦିଇଟା ବାର ଜମା ପଡ଼େ ଆଉ ସେଥିରେ ଖାଉ ସମସ୍ତେ ଆଉ ଏମତି ତ ସଂକ୍ରାନ୍ତି ଫକ୍ରାନ୍ତି ପଡ଼ିଗଲେ ତ ହୁଏନି ତାଠୁ ଭଲ ଛାଡ଼ିଦବା ଟା।
ହୁଁ।
ଆଇଁଷ ଖାଇବ କଣ ଆଉ ସାଧା ଖାଇବ କଣ ସାଧା କିନ୍ତୁ ଭଲ ଖାଇବା।
ହୁଁ ହୁଁ ହୁଁ।
କିଛି ମାନେ ଗ୍ୟାସ୍ ଫ୍ୟାସ୍ ହୁଏନି ଆଉ ବାନ୍ତି ଫାନ୍ତି ହୁଏନି ଜଣେ ଜଣଙ୍କର ମାନେ ଆଇଁଷ ଖାଇଯାଆନ୍ତି ଦିନଯାକ ପୁରା ସେ ମାନେ ଯେମିତି ତାଙ୍କୁ ଅବାଗିଆ ଗୋଟେ ଲାଗେ।
ଆଛା ଆଛା।
ଗ୍ୟାସ ବି ହେଇଯାଏ।
ଓହୋ ଆଉ ସାଧାରେ କଣ ଖାଇବାକୁ ଭଲ ଲାଗେ?
ସାଧାରେ ପନିର ଛତୁ ଆଉ ସା ଗୁ ବେଶୀ ଆଉ।
ସାଗ
ଶାଗ ଶାଗ ସବୁ ସବୁ ଭେରାଇଟ ର ସାଗ ହଁ।
ଆଉ ଭଲ କଣ ବନାନ୍ତି କୋଉ ଜିନିଷ ଟା ଭଲ ବନେ ଆପଣ କୁହ।
ଭଲ ତ ମୁଁ ପିଠାପଣା ବି ବନେଇ ପାରେ। ଆଉ ସବୁ ନିମ୍କି ଫିଙ୍କି ବି ଛାଣେ। ବାହାରୁ ଆମର କିଛି ପ୍ରାୟ କିଣା ହୁଏନି। ସବୁ ଅଟାର ନୀମକି। ଆଉ ଅଟାର କାକେରା ଏସବୁ ଅଟାରେ ବନାହୁଏ।
କାଇଁ ମଇଦାରେ କାଇଁ କରନ୍ତି ନି ଅଟାରେ କାଇଁ କରନ୍ତି।
ମଇଦା ରେ ଦେହ ପାଇଁ ଭଲ ନୁହଁ ଛୁଆଙ୍କ ପାଇଁ କି। ଆଉ ଛୁଆ ବି ଟିଫିନ୍ ଫିଫିନ୍ ନିଅନ୍ତି ନା କକେରା ତାପରେ ତାଙ୍କ ସ୍ ସ୍କୁଲରେ ବି ମନା କରନ୍ତି ଆଉ ମଇଦା ଟା ଭଲ ନୁହେଁ ମଇଦାଟା ଗରିଷ୍ଟ ଟା ନା। ଦେହ ପାଇଁ ଭଲ ନୁହ। ଛୁଆ କଣ ବଡ଼ କଣ ମଇଦା ଟା ଭଲ ନୁଏ।
ଆଚ୍ଛା। ନାଇ ମଇଦା ଟା ତ ଖାଇବା କଥା ନୁହେଁ। ମଇଦା ଟା ଯଦି ଖାଇଲେ ସେଟା ଡକ୍ଟର ବି ମନା କରୁଚି ମଇଦା ଖାଇବାକୁ ଏବେ ଅଟା ବିସ କୁଟ ଅଟାର ସବୁ ଆସିଲାଣି ଏ ଅଟା ଖାଅ ପଛେ ମଇଦା ଖାଅନି। ତାହେଲେ ବାହାର ଜିନିଷ କିଛି ଖିଆ ହୁଏନି।
ନାଇଁ ବାହାରୁ ତ କେବେ ବି ଆସେନି ଘରୁକୁ। ଆଉ ଯେବେ କୁଚିତ ଆସେ ସେଦିନ ଖାଇଲା ପରେ ଖାଲି ଟିକେ। ମାନେ ସେ ମାନେ କଣ କେମିତି କରୁଥିବେ ନା ଅଲଗା ତେଲରେ। ଛଣାଛଣି ଏଇସବୁ। ଆଉ ବାହାରୁ ଆସିଲେ ବି ଆମର ସେଇ ସାଧା ହିଁ ଆସେ ଘରେ ତ ସବୁଆଇ ଟମ୍ ହେଇଯାଏ ଆଉ ବାହାରୁ ଆସିବା କଁ ଦରକାର।
ହୁଁ ହୁଁ। ପିଠା ପଣାରେ କଣ ବନାନ୍ତି।
କଣ ହେଲା।
ପିଠା ପଣାରେ କଣ ବନାନ୍ତି।
ପିଠା ପଣା ରେ ମଣ୍ଡା ପିଠା ବନାଏ ଆରିସା ପିଠା ବନାଏ। ଆଉ ଚକୁଳି ଇ ଟିଲି କାକେରା ପିଠାପଣା ସବୁ ଜିନିଷ ଆସେ।
ହୁଁ ହୁଁ ହୁଁ। ମତେ ଚିତଉ ପିଠା ଭଲ ଲାଗେ ସବୁଠୁ।
ଚିତ୍ତଉ ପିଠା।
ଚିତଉ ପିଟା ଭଲ ଲାଗେ ମୁଁ ଯୋଉଠିକି ଯାଏ। ପ୍ରାୟ ଆମର ଆମ ଘରେ ସବୁବେଳେ ଚିତଉ ପିଠା ହୁଏ। ଆଉ ସେ ଚିତଉ ପିଠା ଟା ନଡିଆ ପଡି ହୁଏ ନା।
ହାଁ। ଚିତଉ ପିଠା ଟା ନଡି ଡିଆ ବଟା ହୁଏ ନା ତେଲିଆ ତେଲିଆ ବାସ୍ନା ଟା। ଅ ହଁ କେତେଟା ଖା ଖାଇଦିଅନ୍ତି।
ମୁଁ ପାଞ୍ଚ ଛଅଟା ଖଣ୍ଡେ ଖାଇ ଦିଏ ଚାରି ପାଞ୍ଚଟା ପାଞ୍ଚ ଛ ଛଅଟା ଖଣ୍ଡେ ଖାଇଥିବି।
ଉଁ ହୁଁ ଗରମ ଗରମ ନା ଥଣ୍ଡା ଟିକେ ହେଲା ପରେ।
ନାଇ ଗରମ ତ ମୋ ପୁଅ ଗରମ ଖାଇବାକୁ ଭଲ ଲାଗେ ତାଙ୍କୁ। ସେ ହାତ ଆଙ୍ଗୁଟି ପୁରେଇ ସେ ଯୋଉ ଗରମ ହେଇଥିବ ନା। ପେଜ ପେଜ ଭଳିଆ ହେଇ ଥୀବ ସେଇଟାକୁ ଧରି ଚାଟିକି ଖାଇଦିଏ।
ସେଇଟା ତାର କହନ୍ତି ନା ନଡିଆର ରସ ଟା ଉପରେ ଥାଏ।
ତେଲ ଉପୁରୁକୁ। ଭାରତକୁ ଯୋଉଟା ନା ସେଇଟା ହଁ ସେଇଟା ଖାଇବାକୁ ଭଲ ଲାଗେ ମୋ ପୁଅକୁ ବାକି ମୁଁ କିନ୍ତୁ ଥଣ୍ଡା ହେଲା ପରେ ମୋତେ ଭଲ ଲାଗେ ଆଉ ସବୁଠୁ ବଡ଼ କଥା ହେଲା ପିଠା ଟା ଯଦି ବାସି ହେଇଥିବ ଚିତଉ ପିଠା ଖାସ୍‌ କରିକି ସେଇଟା ବହୁତ ଭଲ ଲାଗେ ଆଉ ସଜ ପିଠା ଅବିକା ତାର ବାସି ପିଠା ବହୁତ ଭଲ ଲାଗେ।
ହଁ ହେଇଟା ତ ଥଣ୍ଡା ଦିନେ ବାସି ରଖି ହବ କିନ୍ତୁ ଖରା ଦିନେ ତ ରଖିେବନି ଏଇଟା ପେଜ ପେଜ ପୁଣି ହେଇଯିବ।
ନାଇଁ ନାଇଁ ଖରା ଦିନ ତ ରଖି ହୁଏନି ଥଣ୍ଡା ଦିନ କଥା ମୁଁ କହୁଛି।
ହଁ ଥଣ୍ଡା ଦିନେ ରଖି ହବ ହେଟା ହାଡ୍ ଟିକେ ହେଇଯାଇଥିବ ସକାଳକୁ। ଭଲ ଲାଗିବ ଆଉ।
ହଁ।
ଆଉ କଣ ଖାଇବା ଭଲ ଲାଗେ?
ଆଉ ବାକି ଚକୁଳି ପିଠା ସରୁ ସରୁ ହେଇଥିବ। ପିଠା ଉପରେ କହିବାକୁ ଗଲେ ଚକୁଳି ପିଠା ସରୁସରୁ ହେଇଥିବ ଚକୁଲି ପିଠା ବି ଖାଇବାକୁ ଭଲ ଲାଗେ। ଆଉ ତା ସାଙ୍ଗରେ ଯଦି ଆଳୁଦମ ହେଇଥିବ ଡାଲମା ହେଇଥିବ ସେ ଭଲ ଲାଗେ ଆମ ଦେଶି ଜିନିଷ ଆଉ ଖାଇବା କଥା ଆଉ। ଆମେ ତ ବାହାରୁ ଖାଉନା କିଛି ଆମର ବି ସେଇ ଜିନିଷ ଆମେ ବାହାରୁ କିଛି ଖାଉନା କାହିଁକି ଜୟଗୁରୁ ବାଲା ବାହାରକୁ କିଛି ଖାଇପାରିବୁନି। ଏଭଳିଆ ଆଉ। ଆଉ ଛୁଆ କେତେ ବଡ଼ ବଡ଼ ହେଲେଣି?
ଝିଅ ଟା ବାର ବର୍ଷର। ପୁଅଟା ନଅ ବର୍ଷ ହେଲାଣି ପୁଅର ଫୋର୍ କ୍ଲାସ ପଢ଼ୁଛି ଆଉ ଝିଓଟା ଏଇଟ୍ କ୍ଲାସରେ ଆଉ। ଏବେ ତ ଝିଅ ଟିଉସନ ଯିବ ଆଉ ପୁଅ ଏବେ ବିସ୍କୁଟ ଫିସ୍କୁଟ ଖାଉଛି ଖାଇସାରିଲା ପରେ ପଢିବ ଆଉ।
ହୁଁ ଆମ ପିଲା କିନ୍ତୁ ଗମେଣ୍ଟ ସ୍କୁଲରେ ପଢ଼ୁଛନ୍ତି। ଦୁଇଟା ଗୋଟେ ପୁଅ ଗୋଟେ ଝିଅ ଅଛନ୍ତି ଆଉ ଭାଇ ଭଉଜ ବି ପାଖରେ ଅଛନ୍ତି। ଉଁ ହୁଁ ତାଙ୍କର ବି ଦୁଇଟା ପିଲା ଛୁଆ ଅଛନ୍ତି। ଆଉ ସେମାନେ ବି ସେଇ ପଞ୍ଚମ ଷେଷ୍ଠ ପଢ଼ିଲେଣି। ଛୁଆମାନେ ଆମର।
ଅ ସେ ଛୋଟ ଅଛନ୍ତି ଆଉ।
ଛୋଟ ଅଛନ୍ତି।
ହଉ ଠିକ ଅଛି ଆଜ୍ଞା ଯାଆନ୍ତୁ ମାର୍କେଟ ଯିବେ। ଆଉ ମୁଁ ଟିକେ ରଖୁଛି।
ହଁ ଠିକ୍ ଅଛି ଜୟଗୁରୁ।
ପ ଜୟଗୁରୁ ଜୟଗୁରୁ।